ଏଠି ଶୁଭୁଚି।
ହଁ କୁହ।
ରଜ ସେପଟେ କେମିତି ସେଲିବ୍ରେଟ୍ କରନ୍ତି ତମର। ରଜ।
ମୋ ଶାଶୁଘର ମାନେ ନାହିଁ ମାନେ ଅଛି ଯେ ସେତେ ଇଏ ନାହିଁ ଖାଆନ୍ତିନି ରାତିରେ। ଠାକୁର ପୂଜା କରନ୍ତିନି ଏମିତି ଆଉ।
ପାଳନ୍ତି ଆଉ।
ହଉ।
ଆଉ ଗାଁ ବାପ ଘରେ
ବା ମୋ ମୋ ଘରେ ଅଛି, ମୋର ଚାରି ଭଉଣୀ ନା ସେ ବାହାଘର ପୂର୍ବରୁୁ ଗୋଟେ ମଜା ହୁଏ ଏବେ ଆଉ ଦି ଜଣ ରହିଲେ। ସେମାନେେ ସେ କେତେ ମଜା କରୁ ନାହାନ୍ତି। ସମସ୍ତେ ମିଶିକି ସମସ୍ତ ଦାଦା ମାନଙ୍କ ଘରକୁ ଯିବୁ। ପିଇସ ଗୋଟେ ଡ୍ରେସ୍ ପିନ୍ଧନା ଘରକୁ ଯିବୁ। ବୁଲିକି ସେଲିବ୍ରେଟ କରେଇବୁ ଆଉ। ପିଠା ଖାଇକା ତିନି ଟାଇମ୍ ଲାଗିବ ଖାଲି। ଆଉ ନୂଆ ଡ୍ରେସ କିଣି ସାରିଲଣି? ହଁ। ପୋଡ଼ ପିଠା।
ତାଙ୍କର ସବୁ ପୋଡ ପିଠା କରନ୍ତି ପୋଡିକି ମାନେ ଏ ପୁରା କରିଦଉଚନ୍ତି। ପ୍ରେସର କୁକରର କଢେଇ ହ ଆମେ ଆଗରୁ ଯେମତି ପୁରା ନିଆଁ ଥୋଇକି
ହଁ, ନାଇଁ। ହୁଁ। ତମର ନୂଆ ଡ୍ରେସ କିଣି ସାରିଲଣି?
ନା, ମୋର ସେ ଅଛି ଭଳିଆ ଆଡଜେଷ୍ଟ କରି ଦେବା।
ହଁ।
ଏ ଯଉ ଖରା ହଉଚି, କୋଉ ଗୋଟେ ଦିନ ହିଁ ବୁ ରେ ଯିବୁ ସଇଲା ତାପରେ। ଆ ତାପରେ ଭାବ ଭାଉଜ ମାନେ ମୋ ଶାଢୀ ଅଛି ମାନେ ପିନ୍ଧିଦବା। ମାଗିଆଣି ନହଲେ
ତିନ୍ ସେୟା ବା ମୁଁ କହୁଚି ପିନ୍ଧି ଦେଇକି ଫଟ୍ ଟ ଉଠଇ ଦବା ସରିଲା ଆଉ କିଛି ନାହିଁ, ହୁଁ।
ଭଲ ଭଲ ଶାଢୀ ଭାଉଜ ମାନଙ୍କର ସବୁ ଅଛି।
ହୁଁ, ତମର କେତେ ଭାଇ ଭଉଣୀ ସମସ୍ତେ?
ଆମର ଗୋଟେ ଭାଇ, ଦି ଭଉଣୀ।
ବାହା ହେଇ ଯାଇଛନ୍ତି?
ନା, ନା, ବଡ ମାନେ ବାହା ହେଇ ନାହାନ୍ତି। ବଡ଼ ବୋଉ ଭାଇ ପୁଶ ସେମାନେ ବାହା ହେଇଚନ୍ତି, ଆମର ମୁଁ ବଡ଼ ନା।
ଓହୋ, ହଁ, ହଁ, ହଁ।
ତାଙ୍କର ସବୁ।
ଓହୋ
ମୋଠୁ ସାନ ଭାଇ ମାନେ ବାହା ହେଇଗଲେଣି ସବୁ ଅଗ୍ଞା ଆଛନ୍ତି।
ଓହୋ
ଜାଣିକି ତାଙ୍କ ଏ ତାଙ୍କ ପିଲା ବି ଆସିକି ହେଲାଣି ଛଅ ସାତ
ଏ ମା ହ ତମର କେବେ ଅଛି ପ୍ଲାନ?
ହଁ ମୋର ଆଗେ ଚାକିରୀ ଗମେଣ୍ଟ ଚାକିରି ଟିକେ କୋଉଠି ହେଇଗଲେ
ସେ ହଁ ତାପରେ ଯାଇକି ଯାହା।
ମାନେ ବାପା କହିଲା ଭଳିଆ ବ୍ୟାଙ୍କ୍ ଚାକିରି କଲେ ଯେତେବେଳେ ଚୁଲିରେ ରୋଷେଇ କରି ନ ଫୁଙ୍କିବୁ ସେତେବେଳେ ଠିକ ଜାଣିପାରିବୁ। ନ କଣ ଯେତେବେଳେ ଚୁଲି ରେ ରୋଷେଇ କରିବୁ। ନଳ ଫୁଙ୍କିବୁ ଆ ଆଖିରୁ ଲୁହ ବାହାରିବ ସେତେବେଳେ ଭାବିବୁ।
ପାଟି କରନି ପାଟି କରନି ରହ। ହୁଁ ହୁଁ ହଁ କୁହ।
ହଁ ରାତି କଣ ରା ତ ନା ରୁଟି
ନାଇଁ ରୁଟି ହୁଏ ଏଠି ଶାଶୁଙ୍କୁ ଡାଇବେଟିସ ତ ରୁଟି ହୁଏ ଆଉ।
ହଁ ହଁ
ହଁ
ଏବେ ହଳଦିଆ କା ଏବେ ଦ ଡାଇବେଟିସ୍ ପ୍ରାୟ ସମସ୍ତଙ୍କୁ।
ହଁ ହଁ ଆମେ ତ ଥାଇରଇଡ ଥାଇରଏଡ ବି
ହଁ ଥାଇରଏଡ, ଇସନଫୁଲିଆ
ହଁ ମୋର ତ ସେମିତି ଟିକେ ଥଣ୍ଡା ପି ଦେବି ମାନେ ଥଣ୍ଡା। କଣ କହିଲ?
ପଖାଳ।
ପଖାଳ ଖାଇଲେ ହଉଛି ଯେ କିଛି ନାହିଁ ଏସି ରେ ଟିକେ ଯଦି ବେଶ ସମୟ ରହିଗଲେ ଛିଙ୍କିବି ଖାଲି।
ହଁ
ହଁ ଆଉ ଧୂଳି ହେଲା ଦଶ୍ଟ ଏଲର୍ଜି ଅଛି ନା ଟିକେ ଧୂଳି ହେଲା। ମାନେ ହୁଁ ହୁଁ ଥଣ୍ଡା। ହୁଁ ହଁ ଓହୋ କେତେଟାରୁ କେତେଟା ପଢୁଛ।
ଆଜ୍ଞା।
କେତେଟାରୁ କେତେଟା ପଡିବ ଏଇନେ ସନ୍ଧ୍ୟାବେଳେ?
ଶୁଭିଲାନି।
ଏମ ମୁଁ କହିଲି କେତେଟାରୁ କେତେଟା ଯାଏ ପଢୁଛ?
ସେମିତି ଦିନସାରା ତ କହିତେ ବଲେ ମାନେ ଗରମ ନହେଲେ ପଢିିତେ ଇଚ୍ଛା ହୁଏ। ଗରମ ହେଲେ ମାନେ ଚେକାସନ ମାଡି ବସିକି ପଢିବା ପାଇଁ ଭାରି କଷ୍ଟ ଝାଳ ଫାଳ ବୁହୁଥିବ ଚିଡ ଚିଡ ଲାଗୁଥିବ ଥଣ୍ଡା ପାଗରେ ପଢିତେ ଭାରି ଭଲ ଲାଗେ ହୁଁ
ଏବେଠୁ ଏକ୍ଜାମ ହେରିକା ଦେଇଛ ନା
ଏବେ ଏଇ ବି ଏଡ ଏକ୍ଜାମ ଦେଇଛି
ହଁ ହଁ ହଁ
ଦି ମାସ ପଡିକି ବି ଏଡ ଏକ୍ଜାମ ଦେଇଛି କଣ ହବ ଭଗବାନଙ୍କୁ ଜଣା
ହୁଁ ହୁଁ ହୁଁ
ଘରେ ଟିକେ ନାଁ ଜେ କାମ ଆମକୁ ପାରନ୍ତିିନି ନା ହଁ ସେଇଥିଲାଗି ତାର ମୋ ଜେଜେମା ବି ପାରାଲିସିସ୍ ନା ହଉ ସେଇଥିଲାଗି ଆଉ କଣ କରିବା ସବୁଆଡେ ଦେଖିତେ ପଡିବ।
ହୁଁ ହଇରାଣ ହତେ
ହୁଁ।
ହ ହୁଁ ଝିଅ ଶୋଇଛି ଉଠି ପଡିବ ଛଟପଟ ହଉଛି ମାନେ ଲାଇନ ପଳେଇଚି ନା
ଓହୋ।
ପବନ ହଉଥିଲା କିନ୍ତୁ ଯୋଉ ବର୍ଷା ଛିଟା ପଡିଲାଠୁ ଝରକା ଦେଇଦେଲି ଯୋଉ ସିଏ ଆଉ ଛଟପଟ ହଉଛି ଉଠି ପଡ଼ିବ ବୋଧେ ସାଢ଼େ ଚାରିଟା ହେଇଗଲାଣି ନା ହଁ ପଡିଲ
ହୁଁ।
ହୁଁ ହୁଁ।
ହଇରାଣରେ ଶୋଇବି ମାନେ ରାତିରେ ଛୁଆ ମାନେ ଲେଟରେ ଶୋଇବେ
ହଁ। ଏତେ ସନ୍ତୋଷ ଟାଇ ଡ୍ରେସ ବି ପଡିବ । ସାଢ଼େ ଦଶଟା ଏଗାର ଟା ହେଇଯାଉଛି ମୁଁ ମୁଁ ତ ଶୋଇଲା ବେଳକୁ ବାରଟା ଉପରେ ହଉଛି।
ଛୁଆ ଶୋଇ ସାରିଲା ପରେ ଆପଣ ଶୋଉଥିବେ ଆଉ।
ହଁ ଟିକେ ମୋବାଇଲ ଦେଖିକି ଶୋଇଲା ବେଳକୁ ବାରଟା ଉପରେ ହେଇଯାଉଛି।
ହୁଁ କାମ ଥକାବତ ଟିକେ ମାଇଣ୍ଡ ଫ୍ରେଶ କରିକି ଶୋଇବା ଆଉ।
ଓ ହଁ। ଅଭ୍ୟାସ ହେଇଯାଇଛି ନା ଟିକେ ମୋବାଇଲ ନ ଦେଖିଲେ ମାନେ ନିଦ ହବନି।
ହୁଁ।
ଦଶ ମିନିଟ ଦେଖିଦେଲେ ଶୋଇ ପଡୁଛି ।
ଭଲ ନିଜକୁ ବି ଟିକେ ରିଲାକ୍ସ ନହେଲେ ପୁଣି
ଶୋଇଲା ମାନେ ଟିକେ ଶାନ୍ତି। ନହେଲେ ଚାଲିଥିବ ତା ବଛର ବଛର ଦୌଡ ଚାଲିଯିବ ଯେତେବେଳେ
ଜେଜେମା ଜେଜେମା ପାଖରେ ଛାଡିଦେବେ ।
ହଁ ଯେ ସେ କହିପାରନ୍ତିନି।
ହୁଁ।
ଓ ଓ ଓ ନାଇଁ ନାଇଁ ନା ସେ ଖୁଆଇ ପାରିବେନି ମୁଁ ହିଁ ଖୁଆଉଛି। ନା ନା ନା ଉଠନୁ ହୁଁ-ଉ-ଉ । ଆଉ କଣ କୁହ ତମର ଜେଜେ ବାପା ଅଛନ୍ତି ନା?
କାହାର ମୋର?
ହୁଁ।
ନା। ମୋର ଫାଇଭ୍ କ୍ଲାସ୍ ହେଇଥିଲା ତାଙ୍କ ଡାଇବେଟିସ୍ ହେଇଥିଲା ନା? ସେ ବେଡରେ ପଡିଗଲେ ତ ସବୁ ଘା ମା ହେଇଗଲା ଆଉ ।
ହୁଁ ହଁ ଓହୋ ଓହୋ ହୋ। ମୋ ଶାଶୁଙ୍କର ସେଆ ଡାଇବେଟିସ୍। ଏବେ ଡାଇବେଟିସ ସମସ୍ତଙ୍କୁ ମୋ ଜେଜେ ମାଆଙ୍କୁ ବି ଡାଇବେଟିସ୍ ହେଇଥିଲା।
ଡାଇବେଟିସ୍ ହ କଣ୍ଟ୍ରୋଲରେ ରହିଲେ ଭଲ।କିନ୍ତୁ ଅଧିକ ହେଇଗଲେ ମୁଣ୍ଡ ବୁଲେଇବ ନା
ହଁ ହଁ ହୁଁ ମୋର ଦାଦା ମାନଙ୍କର, ବଡ ବାପାଙ୍କର ସବୁ ଡାଇବେଟିସ୍। ଆଜି ମୋ ଆଈର ମାନେ ସ ଅଶୀ ଉପରେ ହେଲାଣି ତାକୁ ଏବେ ବାହାରୁଚି ଡାଇବେଟିସ୍।
ଏବେତ କାହାକୁ ଜଲଦି ହେଇଯାଉଚି।ମାନେ ଯୋଉମାନେ ମିଠା ଅଧିକ ଖାଉନାହାନ୍ତି ସେମାନଙ୍କୁ ଡାଇବେଟିସ୍
ଓ ହୋ
ଆଉ ଯୋଉମାନେ ମିଠା ଅଧିକ ଖାଉଥିବେ ତାଙ୍କୁ ହେଇନଥିବ‌।
ହଁ।ଜଗିକି ରହିବା ପଡୁଚି ଆଉ। ସବୁଥିରେ ତ ସୁଗାର ଅଛି। ରୁଟିରେ କଣ ସୁଗାର ନାହିଁନା କଣ? ରୁଟିରେ ବି ସୁୁଗାର ଅଛି।ଖାଲି ଭାତ ଖାଇଲେ ଆସିକି ସବୁଥିରେ ସୁଗାର
ଭାତ ଡାଇବେଟିସ ମାନେ ଭାତ ଗୋ
ହଁ। ଗୋଟେ ଟାଇମ୍ ନା ରାତିରେ ରୁଟି ଆମର ବର୍ଷ ସାରା ରୁଟି। ଆଉ ଯଦି କେତେବେଳେ କଣ ହେଲା ହେଲା ନ‌ହେଲେ ରୁଟି।
ହୁଁ
ଉଁ ହୁଁ ଧର ମୁଁ ଗରମରେ ଜଲ୍ଦୀ ଜଲ୍ଦୀ କରିଦଉ। ଛଅଟା, ଛଅଟା ସାଢେ ଛଅଟା ବେଳକୁ
ଖାଇ ଦେଇକି ଟିକେ ରେଷ୍ଟ ନେବେ ତାପରେ
ଶୁ଼ଁ ଶୁଁ ସନ୍ଧ୍ୟା ବେଳେ କରିଦେଇକି ଆଗରୁ ଛାତକୁ ପଳୋଉ ଥିଲୁ ଥଣ୍ଡା ଲାଗୁଥିଲା ଟିକେ ଦଶଟା ବେଳେ ଆସିବୁ ଖାଇବୁ ଘରେ ବସି ହୁଏନି ଏତେ ଗରମ ହୁଏ ନା
ହୁଁ
ସତରେ ରାତିରେ ରୁଟି ଖାଇଲେ ନିଦ ହୁଏନି।
ହଁ ମତେ ବି କେମିତି ଦିନେ ମୋର ଆମ ଘରେ ଥିଲାର ଭାତ କିନ୍ତୁ ଏଇଠି ରୁଟି ।
ରୁଟି ଖାଇକି ବି ଭୋକ ଲାଗିବ।
ହୁଁ ତଣ୍ଟି ଶୁଖିଯିବ। ଶୀତ ଦିନେ ଖାଇବାକୁ ଇଛା ହବ ଏ ବର୍ଷା ସେ ଖରା ଦିନ ଇଚ୍ଛା ନାହିଁ।
ମୋର ଶୀତ କଣ ମୁଁ ଭାତ ନ ଖାଇଲେ ମୁଁ ଯା ଯାହା ବି ହେଲେ ଭୋକ ଲାଗେ। ଭାତ ଖାଇକି ଭୋକ ଲାଗୁଛି ଆଉ। ଟି
ଏବେ ଅଭ୍ୟାସ ହୁଁ ଏବେ ଅଭ୍ୟାସ ହେଇଗଲେ। ଯେ ରୁଟି ଅଭ୍ୟାସ ହେଇଯାଇଚି। କିନ୍ତୁ ଭାତ ହେଲେ ବି ଚଳିବ ସେମିତି କିଛି ନାହିଁ।
ମୁଁ ମେସ୍ ରହୁଛି କିନ୍ତୁ ରାତିରେ ରୁଟି ଭାତ ଏକ୍ସଟ୍ରା ପକେଇକି ରାତିରେ ଆସି ଭାତକୁ ଖାଉଛି।
ଓହୋହୋ ଆଉଥରେ ଭାତ ରୋଷେଇ ହଉଚି, ନା ସକାଳର?
ଉଛି ରା ଟି ଖାଉଛି ରୁଟି ମୁଁ ଦି ପଟ ଖାଇଲେବି ମୋ ପେଟ ପୁରିବନି।
ଓହୋ ହୋ। ଅଭ୍ୟାସ ନାହିଁ ତମର ଆଉ।
ନାଁ।
ହ ହୋ। ହୁଁ। ଆଉ କଣ କହ? ହଉ ତାହେଲେ ଆଉ, କଣ କହିଲ ହଉ ରଖିଦିଅ ହଁ ହଁ ହଁ ହଁ ବାଏ ହଁ ।